ହ୍ୟାଲୋ
ହଁ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
କଣ କରୁଛୁ?
ଏଇ ପାଣି ପିଉଛି।
ଥଣ୍ଡା ନା ନ ନା କଣ ଚିଲ୍ ପାଣି ନା ଥଣ୍ଡା ପାଣି ନା ନର୍ମାଲ ପାଣି?
ନର୍ମାଲ ଲୋ ନର୍ମାଲ ପାଣି ଆମେ କୋଉଠୁ ଚିଲ୍ ପାଣି ପିଇବୁ।
ଅ ହୋଃ।
ଆମ ପାଖରେ କାହିଁ, ହଉ କଣ କରୁଥିଲୁ?
ଏଇ ଝିଅ ପାଖକୁ ଫୋନ କରିଥିଲି ମୁଁ କହିଲି ଆଇଲାନି ନା ଅଙ୍ଗନବାଡ଼ିରୁ ଆଜି ବାରଟା ହେଇଗଲାଣି କାହିଁ ଆସିନି ତ। ଗୁରୁମା କାଇଁ ଉଠେଇଲେନି।
ଗୁରୁମା ଉଠେଇଲେନି
କଣ କରୁଛନ୍ତି କେଇଆଣି ଉଠେଇଲେନି ଦି ଥର ଫୋନ କଲି ଉଠେଇଲେନି।
ହଁ ସେଇଠି ଗୋଟେ ବଢ଼ିଆ ଶାଗଟେ ହେଇଛି ତ ମଦରଙ୍ଗା ଶାଗଟେ ସେ ଭାଜି କି ଦେଲେ ସିନା ଖାଇବୁ କୋଉଠୁ ଭାଜି କି ଖାଇବୁ। ରଜରେ ଭାରି ଇଚ୍ଛା ଗୋଟେ ଯାଇକି
ଆଁ?
ଟିକେ ଯିବା ପାଇଁ ଭାରି ଇଚ୍ଛା ରଜକୁ।
ଆସୁନୁ। ଛୁଟି ନାଇଁ ନା କଣ?
ଯିବି ଟିକେ ଦେଖିବା କୁଆଡ଼େ ଗୋଟେ ବୁଲିବା ପାଇଁ। ଏଇଠି ବା ଯିବା ସୁବିଧା ନାହିଁ ବୁଝିପାରିଲୁ ନା ଗୋଟେ ବନ୍ଦିଶାଳା ଭଳିଆ ଗୋଟେ
ଭିତରୁକୁୁ ପୁରା ନା?
ହଁ ପୁରା ଭିତରୁକୁ ଗାଁ ଭିତରକୁ ପୁରା ଏନ୍ ଏଚ୍ ଠାରୁ ଛଅ ସାତ କିଲୋମଟର
ଓହୋଃ ତୁ ଯାଇଥିଲୁ ପୁଣି କେମିତିି ବେ?
ସେ ମାମୁଁ ଛାଡ଼ିବାକୁ ଆସିଥିଲେ।
ଓହୋଃ।
ହୁଁ ହଁ ଛାଡ଼ିବାକୁ ଆସିଥିଲେ ବୋଲି ଆଉ କଣ ତୁ ଗୋଟେ ଇଚ୍ଛା ଟେ କରିଥିବୁ ଗୋଟେ ଭଲଟେ ମନ୍ଦଟେ ଖାଇବା ପାଇଁ କି କଣ କିଣିବୁ ଭଲ ମନ୍ଦ ଯାଇପାରିବୁ ଯାଇପାରିବୁ ଦିନ୍‌ଟା ଜାଗାରେ ରହିଲେ ପଇସା ସେଭିଙ୍ଗ ଟା କରିବ ଆଉ କିଛି ହେଇ ପାରିବନି।
ହୁଁ ହୁଁ ହଁ ଆଉ ସିଏ ଯାଇ ବାହାରକୁ ନଗଲା ମାନେ ପଇସା ଆଉ କଣ ଖର୍ଚ୍ଚ।
ସେଇ ସେଇଟା ହେଇପାରିବ ଆଉ ତା ଛଡା ହଁ। ଆ ପଇସା ଯଦି ଜଣେ ସେଭିଙ୍ଗ କରିବାକୁ ଚାହିଁଲା ଆମ ଭଳିଆ ଲୋକ ଚାହିଁବ ।
ହୁଁ।
ଯିଏ ଆଉ ତୁ ଯୋଉ ଝିଅଟା ଯଦି ଆଉ ଟିକେ ବଡ଼ ହେଇଥାନ୍ତା ତୁ ପଳେଇ ଆସିଥାନ୍ତୁ ଆଉ।
ହଁ ଝିଅ ବଡ଼ ହେଇଥିଲେ ମୁଁ ଟିକେ ପଳେଇଥାନ୍ତି ବୁଲି ଆସିଥାନ୍ତି ଆଉ।
ହଁ ନାବେ ରହିବା ପାଇଁ କହୁଛି ଆସିକି ଡିଉଟି ସାରି କିି ପୁଣି ସନ୍ଧ୍ୟା ବେଳକୁ ପଳାନ୍ତୁ। ସଖାଳୁ ଆସନ୍ତୁ ପୁଣି ସ
ହୁଁ।
ସେତିକି ତୋ ଶାଶୁ ଷ୍ଟ୍ରଙ୍ଗ୍ ଥାଆନ୍ତେ, ଯଦି ସପୋର୍ଟ ମିଳନ୍ତା
ହୁଁ।
ଭଲ ହୁଅନ୍ତା ନା?
ହଁ। ଏ ମୋ ଶାଶୁ ଟୋଟାଲି, ଚାକିରି କଲେ ସେ ଛାଡିବେ କି ନାଇଁ କେଜାଣି? ହୁଁ ମୋ ଶାଶୁ ତ ଏମିତି ପଛେ ସବୁ କରିିଥିବେ, ମୁଁ କୁଆଡ଼େ ପଳେଇଲେ ତାଙ୍କର ସରିଗଲା।
ହଁ ତୋ କଥା ଖାଲି ସବୁବେଳେ ବ୍ରେକ୍ଡାଉନ୍ ହଉଛି।
ବ୍ରେକଡାଉନ ହଉଚି?
କଟିଯାଉଛି, ହଁ କଟୁଛି।
କାଲି ଏଇଠି କଥା ହଉଥିଲି, ଶୁଭିଲା? ହୁଁ।
ତୁ ଏମିତି କଥା ହ ହେଲା।
ହଉ ର ଟିକେ ମୁଁ ଖାଲି ବାପାଙ୍କୁ କହିଦିଏ, ଯିବେ ଝିଅକୁ ଆଣିଆକୁ।
ହଁ କହ, ପୁଣି କେମିତି କଣ କହିବି ଯେ?
ହଁ କହୁଛି ର।
କହ କ ଶୁଣୁ ଗୋଟା କଥା କହୁଛି। ହଁ ଶୁଣୁ ମୁଁ କଣ କହୁଛି।
ତାଙ୍କ ଗୁରୁମା ଖାଲି ବାର୍ ବାର୍ କଲ୍ କରୁଛନ୍ତି।
ହଁ।
ନାଇଁ କାଟି ଦଉଚି ହୁଁ।
ହୁଁ। ଆଜି ମୋ ବଡ଼ାପା ଜଣଙ୍କୁ ଫୋନ୍ କରିଥିଲେ, ବଡ଼ାପା ହଁ ବାପା ମୋ ବଡାପା ଜଣେ କଲ୍ କରିଥିଲେ, ବଡାପା ମଁ
ହଁ।
କଲ୍ କରିଥିଲେ, ସେ କହୁ ଥିଲେ ବାପା ବାପାଙ୍କ କଥା ପଚାରୁଥିଲେ, ବାପା କାଳେ ମୋ କଥା ପଚାରୁ କୋଉଠି ଅଛୁ, କଣ କରୁଚୁ? ହଁ ଆଉ ସେ କଣ ଫୋ ଫୋନ୍ ଉଠଉନେଇ, ଏମିତି ସେମିତି ଆଉ କଥା ହଉନି ଆମ ସହିତ, ଏମିତି ଆଉ କହୁଥିଲେ ଆଉ। ସେ କହିଲେ ତମେ ସେମିତି କରିଚ ବୋଲି ସେ କଥାବାର୍ତ୍ତା ହଉନେଇ ଆଉ, ଏଇଆ ସବୁ କହୁଥିଲେ ଆଉ।
ହଁ ହଉ ସେ ଘରେ କେହି ଜାଣିନାନ୍ତି ତୁ ଏଠି ବୋଲି?
ହୁଁ।
ଘରେ କେହି ଜାଣିନାହାନ୍ତି ତୁ ଏଠି ଅଛୁ ବୋଲି?
ଜାଣିଚନ୍ତି ବା ବଡାପା କହିଦେଲେ।
ଅ -ହ।
ହୁଁ ଛାଡେ ସେ କଥା, ଆଉ କଣ କହ?
ହଁ।
ଏଇଠି ତ ଖାଲି ସବୁ ଖାଲି ଅଛନ୍ତି, ଝିଅପିଲାଙ୍କୁ ଖାଲି ଲାଇନ୍ ମାରିବା ପାଇଁ ଆଉ।
ସେଇ ଲୋକ ସବୁ ଏଠି ଯୁଗ ଏଇନା ଯା, ତୋ ଭଏସ୍ କଟିଲା ପୁଣି।
ଆମେ ଆମ ଏଇଠି ଗୋଟେ ଲ ଜଣେ ଗୋଟେ ନୂଆ ଗାଡିଟେ କିଣିଥି ଲା, ସେ ବାହାରେ କାମକରେ ଆସିକି ଗୋଟେ
ହୁଁ।
କଣ କଣ କଣ ଆସିକି ଶୁଭିଲାନି? ଆସିକି
କିଣିଥିଲା ହେଲା
ହଁ- ହଁ।
ବାଇକ୍ କିଣିଥିଲା ପଳେଇଲା ନା ଭଉଣୀ ଘର ପାଖେରେ ବାହା ହେଇଚି ତ, ପଳେଇଲା ତା ଗାଡି
ହଁ ଅଣାଯିବ, ଦେଢ ଲକ୍ଷ ଟଙ୍କାର ଗାଡି
ହୁଁ ଦେଇକିଯାଇଥିଲା ତା ଭଣଜାର ଛୋଟ ପିଲାଟାକୁ ଛୋଟ ପିଲାଟେ ସେ କଣ ହେଲା ନା, ଦଉଛି ଯଉ
ହଁ ଗାଡି ନେଇକି କୁଟିଥିଲା ନା କଣ ଆକ୍ସିଡେଣ୍ଟ କରିଦେଲା?
ଏ ନେଇକି ସେ କଣ ପିଇପା ଦେଇଛି କଣ ସେ ଗାଡି ପୁରା ଚୁନା ଯୋଉ ତାକୁ ଖାଲି ତୋଳିକି ଆଣିଲେ।
ହଁ ହଁ ସେଇ ଏତେ ଛୋଟ ଛୋଟ ଛୁଆ ଏତେ ମାନେ ମଦ, ଶୀଘ୍ରେଟ୍ ଟାଣୁଛନ୍ତି, ଡ୍ରଗ୍ସ ଖାଉଛନ୍ତି କହନି। ଆଜିକାଲି ଛୁଆ କେମିତି ହେଲେଣି, ମାନେ ଆଉ ଏତେ କିଛି କହି ହବନି। ତା ମୁହଁରେ ବି କଥା କହିବନି।
ହଁ ସେ ସେ ଗାଡି ପୁରା ଚୁନା, ତା ମାମୁକୁ
ଯୋଉଟା ଅଠେଇସି
ମୁଁ କହିଲି ମାମୁ କଣ କହିଲା? ତ ମାମୁ କହିଲା ତ ମାମୁ କଣ କହିଲେ? ମାମୁଁ କହିଲେ ମୋ ଭଣଜା ଟା ତ ବଞ୍ଚିଛି, ଆଉ କଣ?
ଆଉ କଣ କହିବେ କଞ୍ଚି ଟା ବଡ଼ କଥା, ସେଇଟା ଏମିତି ହେଲା ହେଲ୍ଫ ଏମତି ହବା କଥା ନାଇଁ, ଛୋଟ ଛୁଆଙ୍କୁ ଏତେ ୟେ ରଖେ ସେତେ ଭଲ
ସେ
ଛୁଆ ମାନେ
ମୁଁ ଜାଣିନି
ହଁ
ହଁ
ହ
ଶୁଣୁ ମ ମୋର ତୋ ସହିତ କଥା ହେଲାବେଳକୁ ମେ ମନ ପଡି ମନ ପଡିଯାଇ, ଚାହୁଁଛି ଯୋଉ ବାଲକୁନି ରେ ଯେମିତି ରହିକି କଥା ହୁଅନ୍ତି ମନ ଅଛି ନା?? ତୁ ଯେମତି କାଳୁ ସହିତ ଚୁପୁ ଚୁପୁ ହେଇକି ଖଥା ହଉ ମନେ ଅଛି ନା? ସେ ଯଉ ରେଡ କଲର ତ ରହୁଛି।
ଆସିବନି ଆଉ।
ହଁ ଶୁଣୁନୁ ରେଡ୍ କଲର୍ ର ସେଇ ଯୋଉ ବନିଆନ୍ ଟା ପିନ୍ଧିଥବୁ? ଟି ସାର୍ଟଟା, ସେଇଟା ଆଉ ଗୋଟେ ଢୋଲ ପ୍ୟାଣ୍ଟ
ପୁଛୁ କହିଲାନି ନା, ତତେ ଶୁଭିବାନି, ମୁଁ କହୁଛି କଣ ତୁ ଜାଣିପାରିବୁନି।
କେମିତିି କଥା ହୁଅ କେଜାଣି ମତେ ସେଗୁଡା ଆସନି ଏତେ ଧୀରେ ଧୀରେ।
କିନ୍ତୁ ଶୁଭିବ, ତାଙ୍କୁ ଶୁଭିବ ଆଉ କାହାକୁ ଶୁଭିବନି। ହଁ ତମେ। ଆଉ ବାବୁ ବାବୁ ସେ ତାର ଅଛି ସେଇ ଏମିରେଟ ରେ, ଅଲଗା କେଉ କାମ ଗୋଟେ ଟ୍ରେନିଂ ନଉଛି, ଏ ଆଇ ଗୋଟେ କାମ। ସେ ଟ୍ରେନିଙ୍ଗ ରହିଲିଛି, ପଢିବ ଏଟା ଛାଡିଦବ ଆଉ।
ଓହୋ।
ହୁଁ। ମୋ ଦେଇ ଫୋନ କରିଥିଲା, ଘଣ୍ଟେ କଥା ହେଲା ଦବୁ ଆ।
ହଁ।
ଆସେ ଏଇନେ ଯିବି ପଇସା ପତ୍ର ତ ନାହିଁ ଆଉ କଣ ଯିବି।
ହଁ।
ଆଉ ପଇସା ତ ନାହିଁ ବୋଲି ଆସିବୁନି ଆସେମ ରଜଟା ବୁଲି ବୁଲିକି ଜିବୁ। ଆ।
ଯାଉନୁ ବୁଲି ଆସିବୁ ଟିକେ ମନ ଭଲ ଲାଗିବ।
ନାଁ ଯିବିନି।
ରଜରେ ଛୁଟି ନାହିଁ ରଜ ପରେ ସବୁ ପିଲା ଘରୁକୁ ଗଲେ ଆଉ ଛୁଟି ଥିବ।
ନା ଛୁଟି ଏଠି କିଛି ଛୁଟି ଫୁଟି କାମ କରିବୁ ରହିବୁ ଆଜ୍ଞା। ମୁଁ ଦିନ ମଜୁରିଆ ମଜୁରୀ ର କାମ କଲେ ପଇସା ନହେଲେ ନାହିଁ।
ହୁଁ ଗୋଟେଝିଅ ଫୋନ କଲା ମତେ ହେଲା।
ହଁ ଲୋ।
ପର ଦିନ କରିନଥିଲା। ହୁଁ ସେ ଫୋନ କଲା ମୁଁ ଫୋନ କଲି କଥା ହେଇଥିଲୁ କାଲି ଆଉ ଉ ସେ କହି ଥିଲା ଯେମିତି ଯେମିତି ମୁଁ ଆଉ ଫୋନ କଲିନି। ନା ମତେ ସେ କହିଲା ଯେତେବେଳେ ମତେ ଟାଇମ ନଥିଲା ମୁଁ ଯେତେବେଳେ କଲି ତାକୁ ଟାଇମ ନଥିଲା ଆଉ ହେଲାନି। କଥା ହେଇପାଇଲୁନି ଆଜି ଲୋ ପୁଣି ଫୋନ କ ମୁଁ କହିଲି ରୁହ ମୁଁ କରୁଛି ହେଲେ ସେ କଣ କଲା କନି କହିଲା ଗୋଟେ ବେଳୁ କରିବ।
ହଉ ଗୋଟେ ବେଳକୁ କରିବି।
ଗୋଟେବେଳୁ ମତେ ଟାଇମ ହେବା ଦରକାରନା ଆଉ।
ହଁ ହବନି କାଇଁ ଗୋଟେ ବେଳକୁ ମାନେ ଟିକେ ଲେଟ୍ କରିଦେବୁ।
ସେ
ତୁ ସେଇ ହିସାବରେ ଏତେ ତ ଜାଣିଲୁ ସେଇ ହିସାବରେ ତୁ ତା ସହିତ କଥା ହବୁ। ତାକୁ କହିଦବୁ ନାଇଁ ମୋ ପାଇଁ ବି ଏଇ ଟାଇମ ଟା ରଖ ତୋବି ଫ୍ରି।
ହଁବା ସେବା ସେୟା କରୁଛି ଦେଖୁନୁ।
ହୁଁ ମୋର ତୋ ସହିତ କଥାହବା ଚାଲିଛି ଚାଲିଛି ଆଉ। ହଉ କୁହେ ତ କାର ନମ୍ବର ନା। କଣ କହାକୁ ତତେ ତ କହିଲୁ ଗୋଟେ ଗ୍ରୁପ କରିବା ପାଇଁ ତୁ ତ ଶୁଣୁନୁ।
ହୁଁ ଗ୍ରୁପ କାହା ସହିତ କରିବି। ହୁଁ।
ମାନେ ତୁ ଯୋଉ ମାନଙ୍କ ସହିତ କଥା ହଉଛୁ ଆମରି ପି
ଆଉ ମୋର ଖାଲି ଫୋନ ଆଇଲାଣି।
ସେଇ ତୁ ଯୋଉମାନଙ୍କ ସହିତ କଥା ହେଇଛୁ ସେଇମାନଙ୍କୁ ନେଇକି ମତେ ଆଡ୍ କରିଦବୁ। ହଁ ଆମର ସେଇମାନେ ସେଇମାନେ ମ ବିଷୟରେ। ଆ ଆଉ ଭଲ ପିଲା ଦରକାର ଏଇ ଯୋଉ ହ।
ସେ ନା ପିଲାଗୁଡା ସେଇଆ ନୁହଁ। ସେ କାମନୁହଁ ସେଠିକି ଆଁ।
ହଁ ହଁ ବୁଝିଗଲି ବୁଝିଗଲି ଆପଣ ହଁ। ଆଉ ଛାଡେ ସେ କଥା। ଆଉ ଅଲଗା କଣ କଅ ଯଉ କଣ କହୁଥିଲି କହିଲୁ ଜାଣିଛୁ ଏଠି ଯୋଉ ତୋର ସେଇ ସାଙ୍ଗଟେ
ହଁ। କଣ କହିଲା ହୁଁ ହଁ।
ଇଇଲୋ ସେ ଉଟୁନି ଘରର ଝିଅଟି। ଚିନ୍ତା ବଢିବ ମୁଁତ ଦେଖିବ ଇଏ ନାଇଁ। ଅଭାବ କିଛି ନାହିଁ ହେଲା କିନ୍ତୁ? ତା ସ୍ୱାମୀ ରହୁନି ଏଠି ସିଏ ତାର ଟ୍ରେନିଂ ଦଉଛି ସେ ତାଙ୍କର ପଳଉଛନ୍ତି ଏକୁଟିଆ ଘରେ ରହି ରହି ବୋର ହେଇଯାଉଛି ବୋଲି ଆସିକି ଏଠି ଆସିକି କାମ କରୁଛି।